ହ୍ୟାଲୋ।
ହଁ, ଭାଇ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଖରାପ।
ହ୍ୟାଲୋ।
ହ୍ୟାଲୋ।
ଭାଇ କଣ କରୁଚନ୍ତି ଏବେ?
କିଛି ନାହିଁ, ଏମତି ତ ଏବେ ଏ ହଷ୍ଟେଲରେ ମାନେ କଲେଜ ଯାଇନି ଆଜି ଆଉ।
ଆଜ୍ଞା। କଣ ଦେହ ପେହ ଖରାପ ହେଇଛି ଆପଣଙ୍କର?
ନା ଦେହ ତ ଖରାପ ହେଇନି ଏବେ ଠିକ ଅଛି ତ ଏଇ ଦି ଦିନ ହବ କାଲି ପେ ରା
ନାଇଁ, ମୋର ତ ପୁରା ଦେହ ଖରାପ ହେଇ ନା ମୋର ତ ପୁରା ଦେହ ଖରାପେ ମାନେ ଦି ତିନି ଦିନି ଏଇ ମେଘ ଫାଷ୍ଟ ହେଲା
ଆଜ୍ଞା।
ତାପରେ କାଲି ସାଙ୍ଗମାନଙ୍କ ସହ ମିଶିକି ଗଡିଆ ଆଡେ ପଳେଇଥିଲି, ଗଡିଆ ଯାଇକି ଗାଧେଇ ପଇଲି ବହୁତୁ। ମୁଁ ଘରେ ଗାଧଉଥିଲି ନା, ଘଡିଆରେ ଯାଇକି ଦି, ତିନି ଘଣ୍ଟା ଗାଧେଇ ପଇଲି
ଆଜ୍ଞା।
ହଁ, ତାପରେ ରାତିରେ ଆଜ୍ଞା ଗୋଟେ ବାହାଘର ଆମର ଥିଲା ଆମ ଗାଁ ପାଖ କହିଲେ ଆଜ୍ଞା। ସେଇଠି ବରଯାତ୍ରୀ ଦେଖିଲା ବେଳକୁ ସେ ରାତି ଗୋଟେ ବେଳକୁ ଆଇଲି
ଆଜ୍ଞା।
ଆଜ୍ଞା। ତାପରେ ତ ଦେଖୁ ଦେଖୁ ମେଘ ଫେଗ ହେଲା ଆ ଫେଣି ମୋତେ ଜର ହେଇଗଲା ଆଉ।
ଏବେକୁ ତାହେଲେ ଦେହ ଖରାପ ଅଛି ଆଉ?
ଆଜ୍ଞା। ଏଇ ବା ଯିମି ବଜାର ଆଡ଼କୁ ଏଇନା ମେଡ଼ିସିନ ଏମତି କିଛି
ଆଜ୍ଞା। ହଁ ମେଡିସିନ ନହେଲେ ତ ଏ ଦେହ ଆହୁରି ଖରାପ ହେଇଯିବ।
ଆଜ୍ଞା ହଁ, ଜଣେ ଚିହ୍ନା ଡାକ୍ତର ଅଛନ୍ତି, ତାଙ୍କ ପାଖକୁ ଯାଇକି ଔଷଧ ଆଣିବି ଆଉ।
ହଁ।
କାଲି ତ ବହୁତ ଆଡେ ବାହାଘର ଥିଲା, ଆପଣଙ୍କ ପାଖାପାଖି କୋଉଠି ବାହାଘର ଥିଲା କି? ହ୍ୟାଲୋ। ନାଇଁ କାଲି କାଲି ତ ଆଜ୍ଞା ବହୁତ ବାହାଘର ଥିଲା। ଆପଣ ପାଖାପାଖି କୋଉଠି ବାହାଘର ଥିଲା କି?
ନାଇ ଏପଟେ ତ ବାହାଘର ନଥିଲା, ତ ଜାଣିନି ଯଦି ଥିବ ହେଲେ କହିପାରିବିନି। ମୁଁ ତ ମେସରେ ରହୁଛି ନା ମାନେ ହଷ୍ଟେଲରେ ରହୁଛି ନା।
ଆମ ଗାଁ ପାଖରେ କାଲି ଥିଲା ମାନେ ଭୋଜି ପାତ୍ର କରିଥିଲେ ମାଂସ କରିଥିଲେ ଆଉ ମଟନ କରିଥିଲେ, ଏ ଯୋଉ ପାସ୍ କରିଥିଲେ ଭାତ ବି କରିଥିଲେ, ରୁଟି ବି କରିଥିଲେ। ଆଁ ଯିଏ ରୁଟି ଖାଇବେ ରୁଟି କରତେ ତମେ ଯୋଉ ଭାତ ଖାଇବ ଭାତ ବି।
ଆଜ୍ଞା।
ଆଉ ମାନେ ସାଲାଡ ଜାଣିଛନ୍ତି, ସେ ସାଲାଡ ବି କରିଥିଲେ
ଆଜ୍ଞା।
ଆହୁରି ବି ବହୁତ ବି ଜିନିଷ କରିଥିଲେ। ମାନେ ଆମେ ସବୁ ସାଙ୍ଗମାନେ ରାତିରେ ତାସ ଖେଳିଲୁ ଫାଷ୍ଟେ ଆ ମିଶିକ ତ ତାସ୍ ଖେଳିଲୁ, ତାପରେ ଯାଇକି ମିଶିକି ସବୁ ଗଲୁ ତ ଆମେ ସବୁମାନେ ପୁରା ଧାଡି ହେଇକି ପୁରା ଯାଇକି ଖାଇକି ଆଇଲୁ। ସକ୍ରିମ ବି କରିଥିଲେ, କରିଥିଲେ ଆଜି ଦେଖ ଏଇ ଯୋଉ ଗୋଟେ ଗାଡିରେ ଯୋଉ ଥଣ୍ଡା ଯୋଉ ବିକେ ହୁଏ ଯୋଉ ଗୋଟେ ଗୋଟେ ଗ୍ଲାସ
ହଁ ହଁ ଜୁସ୍ ଜୁସ୍
ସେ ସେଇଟା ବି କରିଥିଲି
ଆଜ୍ଞା
ଆପଣ ଆଡେ ତ ବାହାରୁ ଏମିତି କରନ୍ତି
ଏ ବାହାଘର ଘରେ ହୁଏ ମାନେ ଯୋଉ ଘରେ ଟିକେ ଇ ରଚ ଫ୍ୟାମିଲିର ସେଇ ମାନେ କରନ୍ତି ଆଉ
ଆଜ୍ଞା ଆପଣ ଏଇ ସକାଳୁକୁ କଣ ଖାଇଛନ୍ତି
ସକାଳ ରୁ ବିସ୍କୁଟ ଆଉ ଛତୁଆ ଖାଇଥିଲି ଏବେ ତ ଖାଇନହିଁ ଆଉ ଦିଟା ଦିପହରେ ଖାଇବା ଆଉ
ଆଜ୍ଞା ମୁଁ ଯେହେତୁ ଟିକେ ଲେଟ ରେ ଉଠିଲି ମୋ ମା ତ ପଳେଇ ଥିଲ ମନ୍ଦିରକୁ ତ ମୁଁ ନିଜେ ଯୋଉ ଅଟା ପିଠା ଜଣିଛନ୍ତି
ଆଜ୍ଞା
ଏ ଯୋଉ ଅଟା ପିଠା ଜାଣିଛନ୍ତି ଅଟା ପିଠା
ଗୋଟା ପିଠା
ଆଜ୍ଞା
କଣ ଜାଣିଛେ
ଅଟା ପିଠା ମୁଁ ନିଜେ ତିଆରି କରିକି ତ ମୁଁ ଏନା ଖାଇକି ଆସିଛି ବାହାରୁ ଆ ଟିକେ ଆମେ ଟିକେ ଖୋଲା ପବନ ଖାଇଲେ ଦେହ ଟିକେ ଭଲ ଲାଗିବ ତ ସେଥିପାଇଁ
ହଁ
ଆଜଞା ଆମ ଆଡେ ଆସ ତ ରଥଯାତ୍ରା ହବ ଆପଣ ଆଡେ ହୁଏ
ଆମର ଏପଟେ ବି ହୁଏ ରଥଯାତ୍ରା
ଆଜ୍ଞା ରଥପାତ୍ରା ସବୁଠୁ ମାନେ ପୁରୀରେ ତ ଭଲ ହୁଏ
ହଁ ପୁରୀରେ ଭଲ ହୁଏ
ପୁରୀ ଯ ତ ଭଲ ହୁଏ ଆମର ଯୋଉ ଗାଁ ପାଖାପାଖି ଯୋଉ ଗୋଟେ ଗାଁ ଅଛି ସେଇଠି ବହୁତ ବଢିଆ ରଥଯାତ୍ରା ହୁଏ
ଆଜ୍ଞା
ଏମାନେ ବହୁତ ଲୋକ ଆସନ୍ତି ପୁରା ସେ ଯୋଉ ବଡ ହାଣ୍ଡରେ ପୁରା ଫୁଲ ହେଇଯାନ୍ତି ଲୋକରେ ୟ
ଆଜ୍ଞା
କେବେ କେଉଁ ଜୋର ଆଡେ ଆଇଲେ ଆମ ଗାଁ ପାଖକୁ ମାନ ରଥଯାତ୍ରା ଟାଇମେ ଆଇିଲେ ଆଜ୍ଞା ଆମ ଇଏ ବୁଲିପାରିବେ ବହୁତ ଲୋକ ମାନେ ବହୁତ ବଡ ଗାଁ କ ବହୁତ ମାନେ ବାହାରୁ ବି ଲୋକ ଆସନ୍ତି
ଆଜ୍ଞା
ଆଜ ଆପଣ ଏଠ କେମିତି ରଥଯାତ୍ରା କଣ କମିତି ହୁଏ କୁହ ଯ
ମାନେ ରଥଯାତ୍ରା ବଡ ମେଳା ବି ବସିଥାଏ
ଆଜ୍ଞା
ହଁ
ଆ ମେଳା ମାନେ ସବୁ ଦୋକାନ ବାହାରୁ ଦୋକାନ ସବୁ ଆସି କି ଖାଇବା ଖାଇବା ଦୁୋକାନ ବି ପଡେ ଏଇଭଳିଆ
ଦଳି ପଳି ଆସିଥାଏ ର ଇଏ ଦୋଳି ରାମ ଦୋଳି ଆସିଥାଏ
ରାମଦୋଳି କେବେ ଖେୁଛନ୍ତି
ନା ମାନେ ତ ଖେଳିନି
ଆଜ୍ଞା
ଁ ଏଇ ଉଁ ମାନେ ପୁରା ବଡ ଦଳିଟା ନା ଆଗରେ ବି ଇଏ ହେଲା ଲାଗୁଥ ପଲା ମାନେ
ଏମାନେ ଟିକେ ଡରଥିଲା ଯେହେତୁ ଉପରୁ ସେଇ ଦୋଲ ଟା ଯିବ ନା ଟିକେ ଉପରୁ ଘୁରିବେ ଖାଲି ସେଇଥିପାଇଁ ଟିକେ ଆପଣ କୁହନ୍ତି ଟିକେ ଅପେକ୍ଷା ଲାଗୁଥଛି ଆରେ
ହଁ ମୁଣ୍ଡ ଟିକେ ବୁଲଉଥିଲା ତ ସେଇ ଯୋଗ ଆଉ ମୁଁ ଦୋ ସେଟା ରାମଦୋଳି ବେଶୀ ଖେଳେନି ଏମାନେ ରାମଦୋଳି କୁ ଉଠେନିକି ଆଜ୍ଞା।
ମତେ ଭଲାଗେ ମାନେ ଆମେ ଦି ତିନି ଜଣ ସାଙ୍ଗ ମାନେ ଯାଉ ନା ହାଲୋ
ଆଗରୁ ବୁଲାଉଥିଲା ସେତେବେଳେ ମାନେ ପେସେନ୍ସ ରଖି ପାରୁନଥିଲି। ଏବେ ଟିକେ ଠିକ୍ ଅଛି ମୁଣ୍ଡ ବୁଲେଇଲେ ବି ଠିକ୍ ରହିଯିବି।
ଭାଇ ଆଗରୁ ତ ଯାହେଲୁ ଛୋଟ ଛୁଆ ଥିଲେ ଏବେ ତ ବଡ ହେଲେଣିି ନା ସେଇଥିଇଁ
ହୁଁ।
ଆମେ ଯେତେବେଳେ ଖେଳୁ ତିନି ଚାରି ଜଣ ଖେଳୁ ମାନେ ମଜା ମସ୍ତିରେ ଟାଇମି ଟା ସେ ପଳଏ ଯେ ଆମକୁ ଜଣାପଡେନି କେତେବେଳେ କ
ସାଙ୍ଗ ସହିତ ଖେଳିଲେ କିଛି ଜଣା ପଡିବନି।
ଆପଣ ଏଥର ବୋଲବମ୍ ରେ କୁଆଡେ ବୁଲିତେଜିବେ ନା ନାଇଁ। ଆ ଯୋଉ ଆଶୁଛି ଯୋଉ ଆମର ଶିବଙ୍କର ଯୋଉ ଇଏ ଯୋଉ ମାସଟା ସାରା ଆପଣ କୁଆଡ଼େ ଯିବେ? ଏଆ ପଣକୁ ଆଡେଏଥର ଯୋଉ ବୋଲବମ୍ ଯୋଉ ଆଖୁି ଆପଣ କୁଆଡେ ଯିବେ
ନା ନାମ ମୁ ତ ଯାଇନି।
ଆଜ୍ଞା ଏ ମୁଁ ଆଜ୍ଞା ବହୁତ ଯାଇଛି।
ଆଜ୍ଞା।
! ! ! ! ! ! ! ! ! ! ବାହର ଏରିଆ ସବୁ ସେଠକୁ ଏ ଆଇଲା ବେଳେ ସବୁ ମାନେ କିନ୍ତୁ ଆମର ପୁରୀଟା ନିଶ୍ଚିନ୍ତ ଆମର ଯିବା ପାଇଁ ଏଁ ଯୋଉଠି ଆପଣ ଆମେ ଯାଉ କିନ୍ତୁ ଆସିଲା ବେଳେ କିନ୍ତୁ ପୁରୀ ଯାଉ ପୁରୀ ଯେହ ତୁ ଏ ପାଖ ଆଖରେ ଗୋଟିଏ ଜଗନ୍ନାଥ ଠାକୁର ଯାହାହେଲେ ଶହେ ଦୁଇଶହ କିଲୋମିଟର ହବ।
ଆଜ୍ଞା।
ଆହୁରି ତ ବହୁତୁ ଲୋକ ତ ବହୁତୁ ଦୂରରୁ ଆସୁଛନ୍ତି।
ଆଜ୍ଞା।
ସେଇଥିପାଇଁ ଭଲ ସ୍ଥାନଟା ବୋଲି ଯିବା କଥା ପୁରୀ କ ସେଥିରେ ଆଉ କେହି ସ୍ୱର୍ଗ ଦ୍ଵାର ଶୁଣିଥିବେ ବୁଲୁଛନ୍ତି କେବେ?
ଆଜ୍ଞା।
ଆଜ୍ଞା ଏ ଯୋଉ ପୁରୀ କତିରେ ଯୋଉ ସ୍ୱର୍ଗ ଦ୍ଵାର ଶୁଣିଥିବେ?
ଆଜ୍ଞା।
ଏ ମିତିସବୁ ବୁଲଛନ୍ତି?
ନା ପୁରୀକୁ ଯାଇନି ଯିବେଆଉ ଯିବା। ପ୍ଲାନ୍ ଥିଲା ହେଲେ ଏବେ ତ ନାହିଁ ପ୍ଲାନ୍ ଆଉ ଦେଖବା।
ୟା ପରେ ବୋଧେ ବଡ ହେଇ ପିଲା ପରେ ଯିବ ପୂରୀ।
ଉ ହଁ ସେଇ ଦେଖବା ଆଉ କି ହଉଛି ଘରେ ତ ମନା କରୁ ଥିଲେ ଏବେ ପୁରୀ ଯାନି।
ଆଜ୍ଞା ହେଁ ଏବେ ନ ହଉ ହେଁ ବହୁତ ଆହୁରି ସମୟ ଆପଣ ପାଖରେ ଅଛି। ଯେବେ ବି ହେଲେ ଗଲେ ଆପଣ ଏମିତି ଗୋଟେ ସମୟ ଆସଥିବ ଆପଣ ବହୁତ ଥରେ ପୁରୀ ଯାଇପାରିବେ। ଏଇନା ସିନା ସମୟେ ଆସୁନି ଏଇ ଆସିବେ ବି ସମୟ। ଜଗନ୍ନାଥ ନିଜେ ଆପଣଙ୍କୁ ବୁଲାଇବେ।
ଆଜ୍ଞା।
ଆଜ୍ଞା ନା ଆପଣ ମାଛ ଚାଷ କରିଜାଣିଛନ୍ତି
ମାଛ ଚାଷ ମାଛ ଚାଷ କରା ହୁଏନି ଆମର ମାନେ ସେଠି ତ ମା ମା ତାଙ୍କର ଇଏ ହୁଏନା ଏଇ ଯୋଉ ହଉ ଗ୍ରୋପ ଗୋଟେ ଅଛି କଣ ଏସେଚି ଜି ଗ୍ରୋପ ନା ଯାହାବି ହଉ ଗ୍ରୋପ ସେଇ ଗ୍ରୁପ ରେ ତାଙ୍କର ମାଛ ଚାଷ କରାହେଇଥିଲା ସେଇ ସେତେବେଳେ ଯାହା ଯାହା ହେଇଚି ଆଉ ନହେଲେ ଜାଣିନି ମୁଁ ବି।
ଆଁ ଆଜ୍ଞା କହିବି କି ମାଛ ଚାଷ କେମିତି କଣ ହୁଏ? ଫାଷ୍ଟ ଯାଁଆଳ ଜାଣିଥିବେ ଛୋଟ ଛୋଟ ଜାଆଁଳ ଏ ଜାଆଁଳ ଫାଷ୍ଟ ଏ ଗଡ଼ିଆ ଖଲିଲ କି ଜାଆଁଳ ମାନଙ୍କୁ ରଖନ୍ତି ରଖିଥିଲା ପରେ ସେ ଆସ୍ତେ ଆସ୍ତେ ମାନେ ବର୍ଷେ ଦି ବର୍ଷ ଲାଗେ ବଡ ହବାକୁ ସେ ଜାଆଁଳା ମାନଙ୍କୁ ତାପରେ ତ ବର୍ଷ ଦୁଇ ବର୍ଷେ ଶଇିଲେ ମାଛ ଆଜ୍ଞା ମରା ହୁଏ।
ହଁ।
ମରା ହେଲେ ମାନେ ବର୍ଷେ ଦି ବର୍ଷରେ ସେ ବେଶୀ ସି ବିି ବଢ଼ି ପାରୁ ସେଇ ବଢ଼ି ପାଞ୍ଚଶହ ଛଅଶହ ଗ୍ରାମ ଭଳିଆ ବଢିଥିବେ। ମାଛ ବେପାର ଆଜ୍ଞା ବହୁତ ଲାଭ ମାନେ ଆପଣ ଖାଲି ଦାନା ଦେଇକି ତାକୁ ତ ବଢେଇବେ କିଛି କଷ୍ଟ ବି ଏତେ ନାହିଁ। କିନ୍ତୁ ଟିକେ ସମୟକୁ ପଡ଼ିବ ତାକୁ ଦବାକୁ ପଡିବ ଆଉ ଅପେକ୍ଷା କରିବାକୁ ବି ପଡିବ।
ନା ତାକୁ ଟାଇମ ଲାଗିବ ନା ଵଢିବା ପାଇଁ
ଆଜ୍ଞା ଆ ସେଥିାଇଁ ଧ୍ୟାନ ଦିଅନ୍ତି ଔଷଧ ବି ବହୁତ ଦିଅନ୍ତି। ପୋକ ଫୋକ ଯୋଉ ଦଳ ଫଳ ଥାଏ ଯୋଉ ଗଡିଆରେ ଏ ତାକୁ ବି ଦିଅନ୍ତି ଖେଳୁ ସେ ଯେଉଁ ଦଳ ଯେତିକି ଥାଏ ସବୁ ସେ ସଫା କରିଦିଅନ୍ତି।
ହଁ ସେ ଦଳ ସବୁ ସଫା କରିଦିଅନ୍ତି ମାନେ ଯୋଉ ଲାଗିଥାଇ ସେ ଯୋଉ ଇଏ ଗୁଡା ସେଇଗୁଡାକୁ ସଫା କରିଦିଅନ୍ତି ପୁରା।
ଆଜ୍ଞା ଆପଣ ଭଲ ପିଠା ଆଜ୍ଞା ଗୋଟା କଣ ଭଲ ଲାଗେ ଭଲ ପିଠା ପଣା?
ପା ମତେ ସେ ସବୁଠୁ ଭଲ ଲାଗେ ମାଂସ ପିଠା ଭଲ ଲାଗେ ଆଉ ଚିନି ପିଠା ଭଲ ଲାଗେ ଆଉ ତାଠୁ ବେଶୀ କିଛି ମୁଁ ଖାଇନି ଏତେ
ଇଟଲି ପିଠା କରି ଆଣିଛନ୍ତି?
ଇଟଲିି ପିଠା ନା ସେ ଯୋଉ ଗୋଳେଇବା ପ୍ରୋସେସ ଟା ମୁଁ ଜାଣିନି କିଛି
ଫାର୍ଷ୍ଟ ଏ ଯୋଉ ଚାଉଲରେ ଚୁନା ଦେ ଚୁନା ଟାକୁ ପୁରା ପାଣିରେ ରଖିକି ପୁରା ଭେଦେଇକି ପୁରା ପୁରା ମାନେ ପୁରା ଯେମି ନରମ ନରମ ହୁଏ ସେମିତି କରିବେ।
ହଁ ନରମ ନରମ ହୁଏ ଜାଣିଛି ସେ ତାପରେ ଏ ଆଜି ରା ରେ ଯଦି ଗୋଳେଇକି ରଖିଦେଇଥିବେ ତାହେଲେ କାଲି ସକାଳରେ ଖ କରିକି ଖାଇପାରିବେ
ଏ ବହୁତ ଭଲ ଇଟଲି ପିଠା ଆଜ୍ଞା ଯୋଉ ତା ସେ ଯୋଉ ଗୁଗୁନି ଆପଣ ଶୁଣିଥିବେ ଯୋଉ ତରକାରୀ ଟା ଦିଅନ୍ତି ତରକାରୀ ଟା ବି ବହୁତ ବଢିଆ ଲାଗେ। ନାଇଁ ଇଟିଲି ସହିତ ଇଟିଲି ଟା ଯଦି ଭଲ ଲାଗେନି ସେ ତରକାର ଟା ବି ଆଉ ଭଲ ଲାଗେ
ହଁ ଚଟଣୀ ଟା ବି ଭଲ ଲାଗେ
ଆଜ୍ଞା ଆ ଚଟଣୀ ତ ଫାଷ୍ଟ ଯୋଉ ଆମର ଯୋଉ ନଡ଼ିଆ ବାଦାମ ଆସୁ ସେଠି ପୁରା
ହଁ ନୋଠଆ ବାଦ ହଁ ତାପରେ ଏ ଛୋଲା ଦାଲ ସେଇଗୁଡା ଦେଇକି ଭଲ କି ଇଏ ଗ୍ରାଇଣ୍ଡିଙ୍ଗ କରିକି କରିଥାନ୍ତି ବହୁତ ବଢିଆ ଲାଗେ।
ଗତଟା ମିଶେ ଆଉ ବହୁତ ଭଲ ଲାଗେ ଆଜ୍ଞା ଏବେ ମୁଁ ରହୁଚି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା
ଆଜ୍ଞା ଧନ୍ୟବାଦ ଆଜ୍ଞା।